ହେଲୋ।
କଁ କରୁଚ?
ହ୍ୟାଲୋ।
କଁ କରୁଚ?
ଏଇଠି ବସ ବୁଲୁଥିଲି ବାରିପଟେ।
କାଇଁ ତମ ଆଡେ ବର୍ଷା ହୋଉନି କି?
ବର୍ଷା ତ ହଉଚି ଝିପ୍ ଝିପ୍ କିନ୍ତୁ ବାହାରେ ଥଣ୍ଡା ଲାଗୁଛି ତ ସେଇଥିପାଇଁ ବୁଲୁଥିଲି।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
ଆଉ ତମେ କଣ କରୁଛ ତମେ କଣ କରୁଛ?
ଥିଲି ଆଉ ମୁଁ ଏଠି ବସିଥିଲି ତମେ ସକାଳେ କଣ ହେଇଥିଲ?
ସକାଳେ ମୁଁ ସକାଳେ ବିସ୍କୁଟ ଆଉ ବିସ୍କୁଟ ଆଉ କ୍ଷୀର।
ଉୁଁ ହୁଁ ଆଉ ଖରାବେଳ କିଛି ଖାଇନ?
ମେ ନାଇଁ ମୁଁ ଜଷ୍ଟ୍ ଏବେ ସ୍କୁଲ ରୁ ଆଇଲି ତ ସେଇଥିପାଇଁ ମୁଁ ଏବେ କିଛି ଖାଇନି ମୁଁ ଆଉ ଟିକେ ବ ଖାଇବି।
ଓହୋ।
ହ୍ୟାଲୋ। ଆଉ ତମେ କଣ କରୁଛ?
ମୁଁ ଏଇଠି ବସିଛି ଆଉ।
ଉଁ ଅଁ ତମ ଘରେ କେତେ ଜଣ ଲୋକ ଅଛନ୍ତି?
ଆମର ଅଛନ୍ତି ଜେଜେ, ମା, ବାପା, ମାମା, ମୁଁ ମୋ ଭଉଣୀ।
। ହଁ ଜେଜେ ମା ଆଉ ମୋ ବଡ ଭଉଣୀ। ତମ ଭଉଣୀ ର କ୍ଲାସ କେତେ? ମୋ ବଡ ଭଉଣୀ ଏ ଡକ୍ଟର ପ୍ରିପାରେସନ କରୁଛି।
ଓହୋ। ଆଉ ସେପଟେ ଭଲ ଚାର ଖାସ ହଉଛି?
ହଁ ଚାଷ ବାସ ଏମିତି ଭଲ ଯଦି ଚଟା ଭଳିଆ କୋଆଡେ ଗୋଟେ ବୁଲକୁ ଯିବ ଥଣ୍ଡା ବି ଲାଗିବ ବଢିଆ ଆଉ।
ଚାଷ ବା ଯୋଉମାନଙ୍କ ପରିବା ପତ୍ର ଲାଗିଛି।
ହଁ ଲାଗିଛି।
କଣ କଣ ପରିବା ଲାଗିଛି?
ସବୁ ସବୁ ଲାଗିଛି ଫ୍ରୁଟ୍ସ ଲାଗିଛି ଲେମ୍ବୁ ଗଛ ଲାଗିଛି ଆମ ବାରିିବଟେ ଲାଗିଯ ପା।
ଆଉ ଯୋଉ ହଁ ଆମର ସବୁ ଫଳ ମୂଳ ପରିବା ସବୁ ଲାଗିଛି।
ଆଉ କଣ?
ଆଉ ତମର ସେପଟେ କଣ ପର୍ବ ଫର୍ବ କଣ ସେପଟେ ସବୁ ପାଳନ ହୁଏ ତମର?
ଆମର ଏଥରକ ଯୋଉ ଏଇ ଲାଷ୍ଟ ଇୟର ରଜ ଟା ଗଲା
ହୁଁ।
ଏଇ ଯୋଉ ରଜ ଟା ଗଲା ନା ସେଇଠି ବହୁତ ମାନେ ମଜା ଲାଗିଲା। ଆମେ ଯାଇଥିଲୁ ବୁଲିବାକୁ ଦୋଳି ବି ଝୁଲିଲୁ। ପୋଡ ପିଠା ଖାଇଲୁ ବହୁତ ସାରା ଜିନିଷ ଗଲୁ ଆଉ ଯୋଉ ଜମ୍ପିଙ୍ଗ ର ରପ ଗୋଟେ ନଥାଏ
ହୁଁ।
ଯାହା ଉପରେ ଡିଅନ୍ତି ସେ ସେଥିରେ ମୁଁ ଆଉ ମୋ ମାଉସୀର ଝିଅ ବି ଡେଇଁଚୁ।
ଓହୋ ତମେ କଉଥିରେ ଭାଗ ନେଇଥିଲ ନା ନେଇନଥିଲା?
ହଁ ଡ୍ୟାନ୍ସରେ ଭାଗ ନେଇଥିଲି ପର୍ ଡର ଲାଗିଲା ମୁଁ କଲି ହିଁ ନାହିଁ।
ଓ କାଇହିଁ କଲନି?
ଡର ଲାଗିଲା ନା।
ଆଉ ରଜ ତିନି ଦିନ ଯାକ ତିନିଟା ଡ୍ରେସ ହେଇଥିଲା?
ହଁ ହେଇଥିଲା।
ପୁରା ମଜା କରିଥିଲୁ। ହଁ ମୋର ହେଇଥିଲା।
ତମର କୋଉ କୋଉ କଲର୍ ହେଇଥିଲା?
ମୋର ହେଇଥିଲା ଗୋଟେ ହଉଚି ସବୁଜ ରଙ୍ଗର ଆଉ ଗୋଟେ ନାଲି ରଙ୍ଗ। ଆଉ ଗୋଟେ ଧଳା ରଙ୍ଗର ଥିଲା।
ୱା ବଢିଆ ଆଉ। ମୋର ବି ଗୋଟେ ମୋର ଗୋଟେ କଳା ରଙ୍ଗ, ଗୋଟେ ନାଲି ରଙ୍ଗ, ଆଉ ଗୋଟେ ବାଇଗଣୀ ରଙ୍ଗ।
ଆଉ ତମକୁ ଖାଇବାକୁ କଣ କଣ ଭଲ ଲାଗେ? ତମକୁ ଖାଇବାକୁ କଣ କଣ ଭଲ ଲାଗେ?
ମତେ?
ହୁଁ।
ମତେ ଭଲ ଲାଗେ ଚିକେନ୍ ବଢିଆ ଲାଗେ।
ହୁଁ।
ଆଉ ମଟନ୍ ବି ଭଲ ଲାଗେ।
ସକାଳେ ଖାଉବା
ନ ସକାଳେ ସକାଳେ ମତେ ଏମିତି ଫାଷ୍ଟ୍ ଫୁଡ୍ ଯଦି ମିଳିଯିବ ମୋର ମଜା।
ଆଉ ଯୋଉ ମାନେ ବରା
ତମକୁ କଣ ଭଲ ଲାଗେ ଖାଇଆକୁ? ହଁ ତମକୁ କଣ ଭଲ ଲାଗେ?
ମତେ ସକାଳୁ ଏଇ ଚା ବିସ୍କୁଟ୍ ଖାଇବାକୁ ଭଲ ଲାଗେ। ଆଉ, ଆଉ ନ ହେଲେ ପରଟା, ଚା ଏମିତି ଆଉ।
ନନ୍ ଭେଜ୍ରେ କଣ ଖାଇବା ଭଲ ଲାଗେ ତମକୁ?
ମତେ ମାଛ, ଚିକେନ୍, ଅଣ୍ଡା, ମଟନ ସବୁ।
ଆଉ ଭେଜ୍ରେ
ଭେଜରେ ଭେଜରେ ପନିର୍, ଛତୁ। ଏଇ ସବୁ।
ଏକ୍ଜାକ୍ଲି ମୋର ବି ସେମ୍। ସରି। ସରି। ହ୍ୟାଲୋ।
ହାଲୋ।
ହ୍ୟାଲୋ। କିଛି ଶୁଭା ଯାଉନି ମତେ ସାଉଣ୍ଡ୍। କିଛି ଶୁଭା ଯାଉନି।
ଶୁଭିଲା ଏବେ। ଶୁଭିଲା ଏବେ।
ମ ନା ନା।
ହ୍ୟାଲୋ। ଶୁଭିଲାଟି।
ହ୍ୟାଲୋ।
ହଁ ଶୁଭିଲା।
ହଁ ହଁ ଶୁଭିଲା ଶୁଭିଲା।
ଉଁ।
ଆଉ ତମ
ଆଉ କ ବୁଲା ବୁଲି କୁଆଡେ କରିବା। ବୁଲା ବୁଲି କୁଆଡେ କରିବା
ବୁଲାବୁଡି ବୁଲାବୁଲି ମତେ ମୋ ମାମୁଁ ଘରକୁ ଭଲ ଲାଗେ। ଆଉ କୋଉଠି ଭଲ ଲାଗେନି? ଯଦି ବାପ ମୋର ଗୋଟେ ମାଉସୀ ଅଛନ୍ତି ସେ
ପଶୁ ପକ୍ଷୀ କର ସବୁ କିୟ ଭଲ ଲାଗେ?
ପଶୁୁରରେ ମୋତେ କୁକୁର ଭଲ ଲାଗେ ବିଲେଇ ଭଲ ଲାଗେ ଏଇ।
ଉଁ କୁକୁର
କଣ?
କୁକୁର ଫୁକୁର ରଖିଛ ନା ରଖିନମା?
ରଖିଥିଲି ପର୍ ବିକି ଦେଇଛି।
ଓହୋ କାହିଁ ବିକିଲ କଣ ଅସୁବିଧା ହେଲା?
ହଁ ଟିକେ ପ୍ରୋବ୍ଲେମ୍ ଥିଲା ସେଇଥିପାଇଁ।
ଓହୋ।
ମୋ ମାମାଙ୍କୁ ପେ ମାନେ କୁକୁରହରିୟା ଭଲ ଲାଗନ୍ତିନି। ପଶୁ ଜନ୍ତୁ କେହି ତାଙ୍କୁ ଭଲ ଲାଗନ୍ତିନି। ସେଇଥିପାଇଁ ସେ କହିଲା ଆକୁ ବିକିବା ନହେଲେ ନାହିଁ ମୁଁ କିଛି କାହା ସାଙ୍ଗେ କଥା ହେବିିନି ସେଥିପାଇଁ ବିକା ହେଇଗଲା।
ଆଉ କିଏ ସେଇ କୁକୁର ଟା କିଏ ଆଣିଥିଲେ ଘରେ?
ସେ କୁକୁର ଟା ମୋ ଦିଦି ଆଣିଥିଲେ ଘରେ। ଆଉ ମକ ମକ ପାଣି।
ଆଉ ସବୁ ଭଲ?
ହ୍ୟାଲୋ ହଁ ଭଲ।
ଆଉ କୁଆଡେ ଯୋଉ ବୁଲିବାକୁ ଯାଇନ ?
ରଜରେ ନାଇଁ କୁଆଡେ ଯାଇନି ଏଥରକ ରଜ ପୂର୍ବରୁ ମାନେ ରଜ ହୁଁ ଆଗରୁ ମୁଁ ଯାଇଥିଲି ମୋ ମାଉସୀ ଘରକୁ
ହେଉଥିଲା।
ହଁ ହଉଥିଲା ପା। ଏଇ ଜଷ୍ଟ ଟିକେ ଆଗରୁ ତ ତମକୁ କ କଣ?
ଅଭିନେତା ଅଭିନେତ୍ରୀ କିଏ ଆଇଥିଲେ?
ହଁ ଆଇଥିଲେ ଆଇଥିଲେ।
ହୁଁ ହୁଁ।
ସବୁ ସିନେ ତାରେକାମାନେ ଆସଚେ
ଓହୋ ଭଲ ମଜା ହେଇଥିବ ପୁରା ଆଉ ନା?
ଆଉ ତମ ଆଡେ?
ହଁ ଆମ ଆଡେ ଆମେ ସେଇ ପାଖରେ ଗୋଟେ ଅଛି ଗାଁ ସେଇଠିକି ଯାଇଥିଲୁ। ସବୁ ଆଇଥିଲେ ପୋଡପିଠା ଶଙ୍ଖ ଦୋଳି ମ୍ୟୁଜିକ ଚେୟାର ପାନ ଖିଆ ଗୁପଚୁପ ଖିଆ ସବୁ କମ୍ପିଟେସନ ହଉଥିଲା ସବୁ ଭାଗ ନେ ଥିଲେ ମାନେ କି କେତେଟା ଗୁପଚୁପ ଖାଇପାରିବ ସେଥିରେ ଜିତିବ ଇଏ ଶଙ୍ଖ ଫୁଙ୍କା
ତମ ତମ ଆଡେ ତ ବଢିଆ ଆମର ତ କିଛି ବି ହେଇନି ବସ୍ ଖାଲି ନାଚିବ ସେତିକି।
ଆମ ଆଡେ ହେଇଥିଲା ଶଙ୍ଖ ଫୁଙ୍ଗା ମିଉଜିକ୍ ଚେୟାର ଇଏ ସିଏ ସବୁ ଏମିତି ହେଇଥିଲା ଆମେ ସେ ଭାଗ ନେଲେ ନାଚିଲେ ବୋଲିଲେ ଗୀତ ଏମିତି ସବୁ କଲେ ଆଉ? ହ
ଆଉ କଣ ହ୍ୟାଲୋ।
ପାଇଥିଲେ ବୁଲାବୁଲି ଏନ୍ତ୍ରି ସବୁ ପାଇଥିଲେ ବୁଲାବୁଲି ମଜା ମସ୍। ଥିଲା ଆଉ ଘରେ ଫାଷ୍ଟ ମଟନ ହେଇଥିଲା। ତାପରେ ତମର କଣ ହେଇଥିଲା ରଜରେ ଖାଇବାକୁ।
ଆମର ବି ଘରେ ଫାଷ୍ଟେ ଦିନ ମଟନ ହିଁ ହେଇଥିଲା।
ହଁ ରବିବାରେ ପଡିଥିଲା ତ ମଟନ ହେଇଥିବ ଆଉ ତମ ଫେବରେଟ।
ସମସ୍ତଙ୍କ କଣ।
ଫେବରେଟ୍ ଫଳ କଣ।
ଫେବରେଟ୍ ଫଳ ହଉଛି ଲିଚି।
ଓହୋ।
ଆଉ ତମର।
ଆମର ହଉଛି ଆମ୍ବ।
ଆମ୍ବ ଆଉ। ତମ ଫେବରେଟ୍ କଲର କଣ।
ମୋର ଧଳା।
ଧଳା।
ଆଉ ଆଜି ଯୋଉ ଖରା ବେଳେ ଖାଇବାକୁ କଣ ହେଇଛି।
ତମ ଆମର ମୁଁ ଜାଣିନି।
ତଥାପି କଣ ହେଇଥିବ ବୋଲି ଭାବୁଛ।
ତଥାପି ଭାବୁଛି ପନିର ପନିର ହେଇଥିବ ବୋଲି।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
ତମର।
ଆମର ବି କଣ ହେଇଛି ମୁଁ ଜାଣିନି ଭାତ ଡାଲି ପୋଟଳ। ଇଏ ସି ଏମିତି କଣ ହେଇଥିବ ଆଉ।
ଆଉ ତମ ଫେରଟ ଭେଜିଟେବୁଲ କଣ।
ମତେ ଭଲ ଲାଗେ ଭେଣ୍ଡି ପୋଟଳ। ଏ ସବୁଭଲ ଲାଗେ ପଖାଳ ଟିକେ ଖାଇବାକୁ ଭଲ ଲାଗେ।
ତମଘରେ କଣ କଣ ଗାଡି ଅଛି।
ଆମ ଘରେ ଗୋଟେ ସ୍କୁଟି ଅଛି ଗୋଟେ ବୁଲେଟ ଅଛି।
ହଁ। ।
ହଉ ହଉ ଯାହା ଖାଇବ ପିଇବ ମୁଁ ରଖୁଚି। ଖୋଯିବ ହେଲା।
ହ ହଁ।